ମନୋଜ ରାଓ ହଁ ମନୋଜ ରାଓ
ହୁଁ ହୁଁ ସୋମେଶ ଏଇ ଜଷ୍ଟ ଫି ଫାର ଖେଳିକି ଆସିଲି।
ଭାଇ ତମେ ପ୍ରିଫାୟାର୍ ଖେଳୁଚ ତମେ କଣ ଚାକିରି ବାକିରି କିଛି କରୁନ କି?
ନାଇଁ ନାଇଁ ଚାକିରି ବି କରୁଛୁ ଫ୍ରିଫାୟାର୍ ବି ଖେଳୁଛୁ ସବୁ ଆକୁ ସମୟ ଆମେ ଦଉଛୁ।
ଚାକିରି ବି କରୁଚ ଫ୍ରୀଫାୟାର୍ ବି ଖେଳୁଚ ଓ ଆଜି ରବିବାର ବୋଲି ଫ୍ରିଫାୟାର ଖେଳି ଦଉଛ କି ଆସ ସେଇଆ ଆଉ ସେଇଆ ଆଉ
ଆଉ ତମେ ଖେଳନି କି?
ନା ନା ମୁଁ ବି ଫ୍ରିଫାୟାର ଖେଳେ ଯେ ମୁ ଫ୍ରୀଫାୟାର ମୁଁ ଟିକେ ବେଶୀ ବଡ ପିଲା ହେଇଯାଉଛି ନା ତମକୁ କେତେ ବର୍ଷ ଏବେ
ଏ ମତେ କେତେ ବାଇଶି ତେଇଶି ଖଣ୍ଡେ ହବ ଆଉ
ଆଉ ମୁଁ ବି ଫ୍ରୀଫାୟାର ଖେଳେ ଯେ କିନ୍ତୁ ବେଶୀ ଟିକେ ବଡ ପିଲା ହେଇଯାଉଚି ତ ସେଇଥିଲାଗି ଟିକେ ବେଳେ ବେଳେ ଖେଳିବାକୁ ମାନେ ଇଚ୍ଛା ହଉନି ବୁଝୁଛନ୍ତି
ବିଶ୍ୱାସ କର ଫ୍ରିଫାୟାର ଖେଳିବ ଏତେ ଦେହ ଶାନ୍ତି ମିଳିବ ସବୁ ଭୁଲିଯିବ ଖେଳିଲାବେଳେ ଶାନ୍ତି, ହାଁ ଖାଇବାକୁ ବି ଭୁଲିଯିବ
ବୁଝିଲି ବୁଝିଲି ମୁଁ କିନ୍ତୁ ଗୋଟେ କଥା କହୁଥିଲି ତମେ ଗୋଟେ ଯୋଉ କାମରେ ଯାଇଚ ବୁଝୁଛନ୍ତି ତମେ ଯୋଉ କାମରେ ଯାଇଚ ସେଇଟା ତ ଭଲ କାମ ମୁଁ କହୁଛି କିନ୍ତୁ ଆମ କାମ ଯୋଉଟା ବୁଝିଲେ ଆମ କାମ ଯୋଉଟା ଆମର ମତେ ସେ କାମଟା ଟିକେ ବେଶୀ ଭଲ ଲାଗେ ଯେମିତି କିି? ଖିଆ ପିଆ ଇଏ ସିଏ ତମର କଲ୍ ଆଉଚି କି ଅଲଗା କଲ୍ କିଛି କାଟି ଦିଅନ୍ତୁ ସେଇଟା ବୁଝୁଛନ୍ତି ଅଲଗା କଲ ଯଦି ଆଉଛି ସେଇଟା କାଟି ଦିଅନ୍ତୁ। ହଁ ଟିକେ ଶବ୍ଦଟା ଶୁଭୁଚି କଣ କହିଲ? ଟିକେ ଇଏ ଶବ୍ଦଟା ଶୁଭୁଛି ଯୋଉ ପବନ ଶବ୍ଦଟା ଶୁଭୁଛି ଟିକେ ସେଇଟାକୁ ଟିକେ ମାନେ ହାତ ଦିଅନ୍ତୁ ଟିକେ ଏମିତି ରହୁନାହାନ୍ତି ମୋ ଶବ୍ଦ ପବନଟା ଟିକେ ଶୁଭୁଛି ବୁଝୁଚନ୍ତି
ହୁଁ ହୁଁ ବୁଲ କୁହନ୍ତୁ କୁହନ୍ତୁ ଏବେ ଏବେ ଠିକ୍ ହେଲେ ତ
ହଁ ଏବେ ଠିକ ହେଲା ମୁଁ ଏଇଆ କହୁଥିଲି କଣ କହିଲ ତମେ ଟିକେ ଯୋଉ ଧୀରେ ବହିଛ ସେଠି କାଳେ କିଏ କଣ କହିବ କଣ ନାଇଁ ସେ ସାଇଡିକ ଆସିକି ଗପିଥାନ୍ତ ଭଲ ହେଇଥାନ୍ତା
ହୁଁ ହୁଁ
ବୁଝିପାରୁଛ ତ ଏ ସେକର ଯୋଉ ସେକର ସାଇଡ ରୁ ଯୋଉ ଆସନ୍ତି ହିରୋ ସାଇଡୁ ସେକର ସାଇଡୁ ଆସିକି ତମେ କେବେ ବିଲ ଫିଲ ଯାଇଛ ନା
ହଁ ହଁ ବିଲ ଯାଇଛୁ ଆମେ ଚାଷ ବି କରୁ
ହଁ ହଁ ହଁ ଚାଷ ମତେ ବି ଚାଷ ବହୁତ ଭଲ ଲାଗେ ବିଲ ମତେ ଯେମିତି କି ମାନେ ଇଏ ହଉଛି କଣ ଗୋଟେ ମାନେ ପ୍ରକୃତି ବେଶୀ ଭଲ ଲାଗେ ବୁଝଛନ୍ତି ଆପଣ ଟିକେ ଖଡ ଖଡ଼ ସାଉଣ୍ଡ ବହୁତ ଶୁଭୁଛି
ହୁଁ ଆପଣଙ୍କର ବି ଆଉଛି
ଓ ହଁ ଟିକେ ତାହେଲେ ମୁଁ ସେଇଆ ବୁଝୁଛି ବା ଯୋଉ ପବନ ଯୋଉ ବାଜୁଛି ଗୀ ତମ ସେଠି ସେଇଥି ଲାଗି ଖଡ ଖଡ ବେଶୀ ଶୁଭୁଛି ଆଉ
ବୁଝିଛି ଯେ ପବନ ଟା ଟିକେ ହଉଛି ତ ଏଠି କଥା ପିଲଲେ ପବନ ଟା ଟିକେ ବହୁ ଦଉଛି ଟିକେ
ହଁ ହଁ ବୁଝିଲି ବୁଝିଲି ଟିକେ କଣ ମାନେ ଏଇ ପବନରେ ରହିବା ପ୍ରକୃତିରେ ଗୋଟେ ଅଲଗା ପ୍ରକାର ତାର ମଜା
ହୁଁ ହୁଁ ବିଶ୍ଵାସ କର ଘରେ ବସିକି ଗେମ୍ ଖେଳୁଥିଲୁ ଜୟ ମାନେ ବିଶ୍ଵାସ କରନି ଏତେ ଜୋର ଗରମ ଅଶାନ୍ତି ଏ ଯୋଉ ପବନକୁ ପଳେଇ ଆଇଲୁ
ହଁ ହଁ ସେଇପା କହୁଛି ପ୍ରକୃତିର ମଜା କିଛି ଅଲଗା ଥାଏ ମୁଁ ବା ଏବେ ବିଲେରେ ଅଛି ସେଠି ଯୋଉ ପାଟ ପବନ ଯୋଉ ବାଜୁଛି ତମେ କୁହ ନା ସେ କଥା ବୁଝିଲ
ହଁ ହଁ ଆମର ବି ଘରପଟ ସାଇଟ ବି ପଡିଆ ଅଛି ଆମର ବି ଘର ପଟ ସାଇଟ ପଡିଆ ଅଛି ସେଠି ବଢିଆ ବଢିଆ ପବନ ଦଉଛି ପୁରା ମସ୍ତ ପବନ
ହଁ ହଁ ହଁ ବୁଝିଲି ଆଉ ଖିଆ ପିଇଆ କଥା କଣ ହେଇଥିଲା ଆଜି?
ଆରେ ଆଜି କଣ ଖାଇ ବୋଉ ମାଛ ତରକାରୀ କରିଥିଲେ ଆଉ କରିଥିଲେ ମାଛ ତରକାରୀ ଡାଲି ଆଉ ପେଟେ ବାଡେଇଦେଲି ଆଉ ତମେ
ସକାଳେ କଣ ଖାଇଥିଲେ ନା ଏବେ ଖାଲି ଖାଇଥିଲେ
ସକାଳେ କୁୁରକୁରିୀ ଥଣ୍ଡା ଆଉ କେକ୍ ଏଇ ସବୁ ଖାଇ ଥିଲ ଗୋଟେ ସାଙ୍ଗସାଥି ମିଶିକରି ଆଉ ଭୋକ ଜୋର କଲା ନା ଟିକେ
ତମର ଟିକେ ପଇସା ପତ୍ର ବେଶୀ ଅଛି ବୋଧେ ନାଇଁ କି କେକ୍ ଖାଉଛ ସକାଳୁ ଥଣ୍ଡା ପିଉଛ କୁର୍କୁରି।
ଆରେ ଆମେ ପଇସା ପାଇଁକି ହିଁ ଖଟୁଛେ।
ଓହୋ ହଁ ବୁଝିଲି।
ଖଟୁଛି। ଏ ଖଟୁଛେ ବି ଆହୁରି ଖାଇବା ବି ପାଇଁ ଆଉ ତ ଖାଇବେନି କେମିତି କଷ୍ଟ ଏତେ କରୁଛେ ପେଟ ପାଇଁ ଖାଇବେନି।
ବୁଝିଗଲି ଆଜ୍ଞା ବୁଝିଗଲି ଆପଣ ଯାହା କହିଲେ ମୁଁ କଣ ମୁଁ ସକାଳୁ ଉଠିଲି ଯେତେବେଳେ ଆଜି କଣ କି କାଲି ଆମେ ରାତିରେ ତମେ ଯୋଉ ଫ୍ରି ଫାୟାର କଥା କହୁଛ ଆମେ କାଲି ରାତିରେ ବେଶୀ ସମୟ ଯାକେ ଖେଳିଲୁ। ଚାରିଟା ରାତି ଯାକେ ଖେଳିଲୁ। ଚାରିଟା ରାତି ଯାଙ୍କା ଖେଳିଲା ପରେ ବୁଝିଲ ଯେତେବେଳେ ଆମେ ଚାରିଟା ରାତି ଯା ଖେଳି ସାରିଲୁ ତାପରେ କଣ ହେଲା ଭୋକ ଜୋରରେ କଲା ସେତେବେଳେ ତ କିଛି ଖାଇବାକୁ ନଥିଲା କିନ୍ତୁ ଆମେ ପୁଣି ଶୋଇ ପଡିଲୁ ସକାଳୁ ଉଠୁ ଉଠୁ ହେଇଗଲା ନଅଟା ପର। ନଅଟା ପର ହେଲା ପରେ ମୁଁ ମୋର ସକାଳ ନିତ୍ୟକର୍ମ ଟା ସାରିଦେଲି। ସାରିଦେଲା ପରେ ଯେତେବେଳେ ବୋଉ କ ମୁଁ ଖାଇବାକୁ ମାଗିଲି ବୋଉ ମତେ କଣ କହିଲା କଣ ଖାଇବୁ କହ। କଣ ଖାଇବୁ କବୁ ଯେତେବେଳେ କହିଲା କାଲିର ରାତିର ବରା ଗୁପଚୁପ। ପୋଡ ଏଗୁଡା ସବୁ ଥିଲା ବ ମତେ କହିଲା ଏଗୁଡା ଖାଇବୁ କି ମୁଁ କହିଲି ନାଇଁ ନାଇଁ କାଲି ଖାଇଛି। ଏତେ ଲେଟ୍ ହେଇଗଲାଣି ତ ମତେ ପଖାଳ ଟିକେ ଦେଇଦି ବୋଉ ସେଠୁ କଣ କଲା। ମତେ ପଖାଳ ଦେଲା ପଖାଳ ସହିତ। ଆଳୁ ଚକଟା ଆଳୁ ଲଙ୍କା ପିଆଜ ଚକଟା ଗୋଟେ ଦେଲା। ତାପ ତାପରେ ଆଉ ଗୋଟେ ଯୋଉ ଇଏ ଗୋଟେ କଣ କହିଲେ ଜାଣିଛନ୍ତି ଦହି ଜାଣିଛନ୍ତି ବସା ଦହି।
ହୁଁ ହୁଁ।
ବସା ଦହି ବସା ଦହି ଲଙ୍କା ଚକଟିକି ଗୋଟେ ଦେଲା ଏମିତି ସବୁ ଦେଲା ସେଇଗୁଡା ସବୁ ଖାଇଲି।
ପୁରା ଶାନ୍ତି ଲାଗିଥିବ ନା।
ହଁ। ପୁରା ଓଡିଆ ଦେଶୀ ଖାଇବା ଖାଇଲି ପୁରା କି ଶାନ୍ତି ଲାଗିଲା ତମେ ମାନେ ବିଶ୍ୱାସ କରିବନି। ତାପରେ ଆରାମ ସେ ଶୋଇ ପଇଲି କିଛି ଘଣ୍ଟା ଶୋଇ ସାରିଲା ପରେ ଆମର ଗୋଟେ ଘର କାମଟେ ହଉଥିଲା ବୁଝିଲେ ତ ଘର କାମଟେ ହଉଥିଲା ସୋ ଏଠି ମଁ ବାପା ମୋ ଦାଦା ମୋ ଭାଇ ଘରିକିଆଙ୍କୁ ବଡ ବାପ। ବାପା ସାନ ଭାଇ ସବୁ ମିଶିକି କରୁଥିଲେ ତ ମୁଁ ତାଙ୍କୁ ବି ସାହାଯ୍ୟ ଟିକେ କଲି ସାହାଯ୍ୟ କରିବା ପରେ ତାପରେ ତାପରେ ପୁଣି ଆମେ ସବୁ ଆମ ଗାଁ ପିଲା ସମସ୍ତେ। ସବୁ ମିଳିମିଶି ଗଲୁ ନଦୀ କି ଗାଧେଇବାକୁ ବୁଝିଲେ ନଦୀ ଗାଧେଇବାକୁ ଗଲୁୀ। ନଦିକି ଗାଧୋଇଲା ପରେ ଆସିଲା ପରେ। ପୁଣି ଆମର ଖରାବେେଳେ ହେଇଥିଲା କଣ କହିଲ ଭାତ ଡାଲି ଆଉ ଗୋଟେ ଟାଇପ ର ଭଜା ହେଇଥିଲା ଗୋଟେ। ପ୍ରକାର ଭଜା ଏମିତି ସବୁ ହେଇଥିଲା ଖାଇଲୁ ଏବେ ତ ହେଇ ଶୋଇକି ଆସିଛୁ ଖେଳିବା ପଡିଆକୁ। ଆଉ ତ ମୁଁ କହୁଥିଲି ଆଉ ଆଉ ଆଜି କିଛି ଭାଇ ବୁଲିବାକୁ ପ୍ଲାନ ଅଛି କି ତମର।
ବୁଲିବାକୁ ତ ଅଛି ତ ଏକାଥ ବୁଲିବାକୁ ମଜା ଲାଗିବ ନା ସାଙ୍ଗସାଥି। ଫ ଦରକାର ନା ନାଇଁ ବୁଲିବା ପାଇଁ।
ଏ ଆଜି ମି ଶିକି ଯିବା କି ଗୋଟେ ଜାଗାରେ କୋଉଠି ବିରିୟାନୀ ଟିକେ ଖାଇବା, କୋଉ ମନ୍ଦିର ଦର୍ଶନ କରିବା, ଆଜି ଯିବା କି?
ଯିବା। ଉଁ, ଦେଖିଆ ଦେଖିଆ ଦେଖିଆ।
ଛି ମୋ ତେ ଲାଗୁଛି କଣ କି ଆଜି ଯୋଉ ତୋମେ ଜାଣିଥିବ ବାୟା ଭାଇ ବିରିୟାନୀ କଥା? ନା ଭାଇ ହଁ।
କହୁଥିଲେ ବା କହୁଥି
ହଁ ବାୟା ଭାଇ ବିରିୟାନୀ କଥା ତୋମେ ଜାଣିଥିବ? ବାୟା ଭାଇ ବିରିୟାନୀ ଟା ଟିକେ ଯାଇକି ଯଦି ଆମେ ଖାଆନ୍ତେ, ବୁଝିଲ ତ ଭଲ ତାର ବହୁତ ତ ଭଲ ସ୍ଵାଦ ବୁଝୁଛନ୍ତି, ତ ଆମେ ଯାଇ ସେଠି ଖାଆନ୍ତେ। ତାପରେ କଣ ସେଠୁ ଖାଇସାରିଲା ପରେ ସେକର ସାଇଡ୍ ରେ ଗୋଟେ ମନ୍ଦିରଟେ ଅଛି ବୁଝିଲେ, ଭଲ ମନ୍ଦିର ଅଛି କଣ ମହାବିନାୟକ ମନ୍ଦିର ଅଛି। ବୁଝିଲେ ଆମେ ସେଠି ଯାଇକି ଟିକେ ଠାକୁରଙ୍କ ଦର୍ଶନ କରନ୍ତେ, ତାପରେ ଭୁଷୁଣ୍ଡପୁର ଗୋଟେ ପାର୍କ ଅଛି, ପର୍ଯ୍ୟଟନ ସ୍ଥଳୀ, ପର୍ଯ୍ୟଟନ ସ୍ଥଳୀରେ ଆମେ ଯାଇକି ସେଠି ଦେଖିବେ ସେଠି ବହୁତ ପ୍ରକାରର ଗଛ ଅଛି ବୁଝିଛନ୍ତି, ଛୋଟ ଛୋଟ ଗଛଠୁ ବଡ ବଡ ଗ ଛ ଯୋଉଟା କି ଛୋଟ ଗଛ ତୋମେ ଆଣିକି ବି ଲଗେଇ ପାରିବ ଶହେରୁ ପଚାଶ ଆପଣଙ୍କର ଟିକେ ପବନ ଟିକେ ବାଜୁଚି କି? ପଛରୁ ଆପଣ ଟିକେ ବସି ଯାଉନାହାନ୍ତି। ଆପଣ ଟିକେ ବସିଗଲେ ମୋତେ ଲାଗୁଚି ପବନ ଟା ଏତେ ବାଜିବନି ବୁଝୁଛନ୍ତି।
ବୁଝୁଛି ପବନ ଟା ହଉଛି ନା, ଇଏ
ବୁଝୁଛି ମୁଁ ବୁଝିଲି ଆପଣ ଟିକେ ବସି ବାସ୍ ସେମିତି ବସିଯାଆନ୍ତୁ, ମୋତେ ଲାଗୁନି ଏତେ ପବନ ବାଜିବ। ହ ବୁଝୁଛନ୍ତି, ଏବେ ତ ଠିକ ଶୁଭିଲା ବୁଝୁଛନ୍ତି ତୋମ କଥାଟା ଠିକ ଏବେ ଶୁଭିଲା। ତ ମୁଁ ସେଇଆ ହିଁ କହୁଥିଲି। ଯେ ଆମେ ଯୋଉ ପର୍ଯ୍ୟଟନ ସ୍ଥଳୀ ଟିକେ ଗଲେ ଭଲ ହୁଅନ୍ତା, ଯେମିତି କି ଏ ଯେମିତିକି ମହାବିନାୟକ, ମହାବିନାୟକ ଗୋଟେ ଠାକୁର ଦର୍ଶନୀୟ ସ୍ଥାନ। ତ ସେଠିକି ଗଲେ ବି ଭଲ ହୁଅନ୍ତା, ସେଠିକି ଯଦି ବି ଆମେ ତାପରେ ଭୂଷୁଣ୍ଡପୁର ଯୋଉ କହୁଥିଲି ପର୍ଯ୍ୟଟନ ତଳୀ ଅଛି, ସେଠିକି ଆମେ ଗଲେ ଆହୁରି ବି ଭଲ ହୁଅନ୍ତା, ସେଠି କଣ କି ସେଠି ତୋମକୁ ଗଛ ଯୋଉ କହୁଥିଲି ଗଛ ଛୋଟ ରୁ ବଡ ସବୁ ଗଛ ମିଳିପାରିବ। ଆଉ ଏବେ ତ ବୋଟିଂ ଟା ଥିବ ନା, ବୋଟିଂ ମାନେ କଣ କହିଲେ ଗୋଟେ ତୋମକୁ ଗୋଟେ ଯାନ ଟା ଦେବେ ସେଥିରେ ତୋମେ ପାଣି ରେ ବସିକି ଗୋଡରେ ପେଡାଲ ଟାଇପ୍ ର ଯେମିତି ମାରନ୍ତି ସାଇକଲ ରେ, ସେମିତି ମାରିବ ସିଏ ଗୋଟେ ଯାନଟା ଚାଲିବ ପାଣି ଭିତରେ। ତ ସେଥିରେ ବି ଯାଇପାରନ୍ତି। ଏଇଆ ସବୁ ଆଉ ବୁଝୁଛନ୍ତି, ଆପଣ ଯଦି କହିବେ ଆଜି ତାହେଲେ ଏମିତି ଗୋଟେ କିଛି କରନ୍ତେ, ଗୋଟେ କିଛି ଯାତ୍ରା କରନ୍ତେ ଆମେ, ଆଉ ଭଲ ବି ଖାଦ୍ୟ ଖାଆନ୍ତେ ଆସନ୍ତେ।
ହଁ ମୁଁ ଦେଖିକିରି କହିବି କହିବି ସବୁଆଡକୁ ଦେଖିବାକୁ ପଡୁଚି ନା।
ହଁ ବୁଝୁଛି ହୁଁ, ଯାହା ହେଲେ ବି ହଁ ବୁଝିପାରୁଛି ଆପଣଙ୍କ କଥା। ହଁ ଯାହାହଲେ ବି ଗୋଟେ ଘରର ପୁଅ ମାନେ ହଁ ବୁଝିପାରୁଚି ତୋମ କଥା ମୁଁ।
ତେଣୁ ଆ, ଘରର ମୁଁ ଫେଣେ ଗୋଟିଏ ପୁଅ ମୋତେ ସବୁ ଦେଖିବାକୁ ପଡୁଚି, କାମକୁ ଫେଣେ ଘରକୁ। ସମସ୍ତଙ୍କୁ ଟାଇମ୍ ଦବାକୁ ପଡୁଛି ନା, ତୋ ଦେଖିକି ଆପଣଙ୍କୁ ମୁଁ କହିବି ଆଉ।
ଠିକ ଅଛି ମୋତେ ଦେଖିକି କହିବେ। ହଁ ମୁଁ ସେ କଥା କହୁନି ମୁଁ କିନ୍ତୁ ଏଇଆ ତମ ସହିତ ଗଲେ ମୁଁ ବି ଟିକେ ଖୁସି ଅନୁଭୂତ କରିବି କାହିଁକି ନା। ଯେହେତୁ ତମ ସହିତ ଗଲେ ମତେ ଟିକେ ବେଶୀ ଭଲ ଲାଗେ ବୁଝିଛନ୍ତି। ଯୋଉଠି ବି ଗଲେ ମତେ ଟିକେ ବହୁତ ସୁରକ୍ଷିତ ଫିଲ୍ ହୁଏ ବୁଝଛନ୍ତି ତମ ସହିତ ଗଲେ। କିଛି ବି କହିପାରିବି କିଛି ବି କରିପାରିବି ତ ତମେ ସେ ସେଥିପାଇଁ ମୁଁ କହୁଛି ଯଦି ତମେ ବି ଯାନ୍ତ‌‌ ଟିକେ ବେଶୀ ଭଲ ହୁଅନ୍ତା। ଏଇ କଥା ଆଉ କିଛି ଆଉ କଣ କହିବି ମୁଁ। ଆଉ ଖାଦ୍ୟ ତ ସବୁ ଖାଦ୍ୟ ତ ମୁଁ କହିଛି ଯୋଉ ଖାଦ୍ୟ ଖାଦ୍ୟ ତ ବହୁତୁ ବହୁ ଭଲ ଖାଦ୍ୟ ସେଠି ବୁଝୁଛନ୍ତି।
ପସନ୍ଦ ଖାଦ୍ୟ ନାଇଁ ପସନ୍ଦ ଖାଦ୍ୟ।
ପସନ୍ଦ ଖାଦ୍ୟ ଭାଇ ଦେଖନ୍ତୁ ମୁଁ କହୁଛି ମୁଁ ଯଦି ଘର ଖାଦ୍ୟ କହିବି ଦେଶୀ ଖାଦ୍ୟ କହିବି ତ ପଖାଳ ବୁଝିଛନ୍ତି ପଖାଳ ଆଉ ଆଳୁ ଚୋଖା ଆଳୁ ଚକଟା ଯୋଉଟା ଆମର କୁହନ୍ତି। ସେଇଟା ପସନ୍ଦିଦା ଖାଦ୍ୟ ଆଉ ସେଇ ସେଇଟା ଯଦି ନହେଲା ତାପରେ ମୋର ଯେମିତି କି ଭଲ ବାହାରେ କିଛି ବାହାର ଜାଷୀୟ ଖାଦ୍ୟ ବାହାରେ ସେ ଖାଦ୍ୟରେ ମୁଁ ଯଦି ଧରିବି। ତ ବିରିୟାନୀ କି ମୁଁ ଧରିବି ବୁଝଛନ୍ତି ଯୋଉ କୁକୁଡା ବିରିୟାନୀ। ବୁଝୁଛନ୍ତି ସେଇଟାକୁ ମୁଁ ଧରିବି ମତେ ସେଇଟା ବେଶୀ ଭଲ ଲାଗେ ତମକୁ ଯେମିତି କହିଲି କି ଆଜି ଆମେ ଯଦି ଯିବା ବାୟା ଭାଇ ବିରିୟାନୀ କତିକି ତ ସେଇଟା ଆମକୁ ଯେମିତି ଭଲ ଲାଗେ ସେମତି ସେଇଟା ସବୁଠୁ ମତେ ଭଲ ଲାଗେ। ସେଇଥିଲାଗି କହୁଛି କୁକୁଡା ବିରିୟାନୀ ଟା ମତେ ସବୁଠୁ ବେଶୀ ଭଲ ଲାଗେ। ବାହାର କଥା ଯଦି ଖାଇବେ ଆପଣଙ୍କୁ ବି ଟିକେ
ଭଲ ଲାଗେ ହୁଁ ମତେ ବି ଟିକେ ଟିକେ ବିରିୟାନୀ ଭଲ ଲାଗେ ଖାଇବାକୁ କାରଣ ଆମର ବି ଗୋଟେ ଭଲ ଜାଗା ବି ଅଛି ସେଠି ଭଲ ବିରିୟାନୀ ବି କରୁଛି ବହୁତ ଭ ଭଲ ଲାଗୁଛି ପେଟ ବି ଶାନ୍ତି ମନ ବି ଶାନ୍ତି।
ବୁଝିଲି କୋଉଠି କହିଲ ଟିକେ ତମେ ଜାଗା ଟା କହିପାରିବ ଆମେ ଆଜି ଯାଇପାରିବା କି ସେଠିକି ସେ ଜାଗାକୁ।
ଜୟପୁର ଜାଣିଛନ୍ତି ଜୟପୁର।
ହଁ ହଁ ଜୟପୁର ତ ଏଇଠି ଘରୁ ପାଞ୍ଚ କିଲୋମିଟର ବ୍ୟବଧାନରେ ଅଛି ନା।
ଓହୋ ସେଇ ଜୟପୁରରେ ଖୋଲା ହଉ କି ସେଇଠି ଗୋଟେ ଦେଖିବ ହାଟ ଅଛି ସେଇଠି ଜଷ୍ଟ ଆଗେରେ ଦେଖିବ ସେଇଠି ବିରିୟାନୀ ଟା ଭଲ ମିଳୁଛି।
ଓହଁ ହଁ ତମେ ଯୋଉଠି ଜୟପୁର କଥା କହୁଛ ମୁଁ ସେଠି ବି ବିରିୟାନୀ ଖାଇଛି ସେଠି ବି ଗୋଟେ ଭଲ ଜାଗା ଭଲ ହାଟଟେ ସେଠି ବି ମୁଁ ବହୁତ ଥର ଯାଇଛି ଜୟପୁର। ଘରଠୁ ପାଞ୍ଚ କିଲୋମିଟର ବି ବ୍ୟବଧାନ ଭିତରେ କିନ୍ତୁ ଗୋଟେ କଥା କହିବି ଯେ ସେଠି ମୁଁ ଯେତେ ଥର ଖାଇଛି ମତେ ଗୋଟେ କଣ କହିଲେ ତାଙ୍କର ଟିକେ ମତେ ଏଠି ଟିକେ ଏତେ ଫ୍ଲେବର ମାନେ ଫ୍ଲେବର କେମିତି ମୁଁ ତାକୁ ଓଡିଆରେ କହିବି କଣ ତାର ତାହାର ଏତେ ସ୍ଵାଦ ଟା ମତେ ଏତେ ମୁଁ ଯୋଉ କହୁଥିଲି ତମକୁ ବାୟା ଭାଇ ବିରିୟାନୀ ତାଙ୍କ ବାୟା ଭାଇ ବିରିୟାନୀ ବି ଏକର ସାଇଡ ଯଦି ଆପଣ ଜାଣିଥିବେ ଆମ ଘରୁ ସେଇ ସେମ ସେମ ବାଟ ଟ ମାନେ ସେଇ ନରେ ପାଞ୍ଚ କିଲୋମିଟର ବ୍ୟବଧାନରେ ତ ବାୟା ଭାଇ ବିରିୟାନୀ କି ମୁଁ ପ୍ରି ସେଇଥିଲାଗି ବେଶୀ ମାନେ ଯଦି ଖାଇବାକୁ ଯିବା ତ ବାଇଆ ଭାଇ ବିରିୟାନୀ ବୁଝିଛନ୍ତି ସେଥିଲାଗି ମୁଁ କୁହେ। ତ ଆପଣ ଯଦି କହୁଛନ୍ତି ଆଜି ଦେଖିବା। ଆପଣଙ୍କର ଗୋଟେ ଇଚ୍ଛା ଯଦି ଅଛି ମୁଁ ତ ଖାଇଛି ପୂର୍ବରୁ ବି ଜୟପୁରରେ। ତ ଆଜି ଆପଣ ଯଦି କହୁଛନ୍ତି ଆଉ ଥରେ ବି ଯିବା ଆମେ ଖାଇବା ସେଥିରେ କିଛି କିଛି ମୋର ତ ଯୁକ୍ତିଯୁକ୍ତ ନାହିଁ ବୁଝିଛନ୍ତି। ତ ଦେଖାଯାଉ କଣ ହଉଛି ବୁଝୁଛନ୍ତି ସେ ଆରେ ଆପ
ତମେ ବି କହୁଛ ଯିବା ତମେ ବି କହୁଛ ଯି ପୁରା ସେ ବାୟା ବିରିୟାନୀ ଖାଇବା ଉଁ ତମ ମ୍ବି ଆସିବ। ଜୟପୁରୁ ବିରିୟାନୀ ଖାଇବା ଦେଖିବା କାହାର ବେଶୀ ଟେଷ୍ଟ ଲାଗୁଛି ଆଉ।
କଣ ଆମେ ଗୋଟେ ଦିନରେ ଦି ପ୍ରକାର ବିରିୟାନୀ ଖାଇପାରିବା ଦି ଦି ଜାଗାରେ ଗୋଟେ ଦିନରେ ଏମିତି ଖାଇହବ? ଖାଇ ହବ ତ ଭାଇ ଆପଣଙ୍କର ଆପ ଆପଣ ଆପଣ ତ କହୁଛନ୍ତି ଖାଇବେ ବେଲି ତ ମୋର ବି ବିଶ୍ଵାସ ରହୁଛି ମୁଁ ବି ଖାଇ ଦେଇପାରେ କିନ୍ତୁ ମୁଁ ତ ମୋର ଏତେ ଭରସା ପାଉନି ଯେ ମୁଁ ଏକାଥରେ ଗୋଟେ ବିରିୟାନୀ ଖାଇସାରିଲା ପରେ ଆଉ ନେ ସେକେଣ୍ଡେ ଅ ଥର ବୁଝଛନ୍ତି ତ ବିରିୟାନୀ ଖାଇ
ଆରେ କିଛି ସମୟ ନେଇକିରି ଖାଇବା ବୁଝୁଛ କିଛି ସ ସମୟ ନେଇକିରି ଖାଇବା କାରଣ ମତେ ଟିକେ ଏଇ ବିରିୟାନ ଫିରିୟାନି ଖାଇବାକୁ ଭଉତ ଭଲ ଲାଗେ ପେଟ ବି ଭଉତ ଭଲ ଲାଗେ ଶାନ୍ତି ରହିବ ମୋର।
ହଉ ଭାଇ ଠି ଠିକ ଅଛି ଭାଇ ମୁଁ ଚେଷ୍ଟା କରିବି ବୁଝୁଛନ୍ତି? ମୁଁ ଚେଷ୍ଟା କରିବି ଆଉ ଯଦି କିଏ କାହାକୁ କହିବେ ତ ଆମେ ଯାଇପାରନ୍ତେ ତାଙ୍କ ସହିତ।
କିଛି ନାଇଁ ମୁଁ ଯଦି ଦିଟା ଗଣ୍ଡେ ସାଙ୍ଗ ଅଛନ୍ତି ତାଙ୍କୁ କହିବି। ତ ତମ ବି କହିବ ଯିବା ମିଶିକିରି ଖାଇବା ଆଉ।